ଟି
ହଁ ଭାଇ ଜୟ ଜଗନ୍ନାଥ ଭାଇ।
ହଁ ହେଲେ କଣ କରୁଛ?
ହଁ ଭାଇ ହେଇ ଏବେ ଖିଆଖୁଇ ସରିଲା ଏବେ ରୁମ ରେ ଅଛେ ଟିକେ ପଢାପଢି କରିବା ତାପରେ ଶୋଇପଡିବା ଆଉ।
ଓହୋ ହୋ ହେଲେ ତୁମେ କଣ ତମେ ରନିଂ ଯାଅ କି?
ହଁ ଆମେ ରନିଙ୍ଗ ଫନିଂ ଯାଉ ରନିଂ ଯାଉ କ୍ରିକେଟ ଖେଳୁ ଫୁଟବଲ ଖେଳୁ କବାଡି ଖେଳୁ ସବୁ କିଛି କରୁ କାଇଁ ତମେ ଯିବ କି?
ତାଲେ ତମକୁ ହେଲେ ତମକୁ କୋଉ କୋଉ ଖେଳ ସବୁ ଖେଳିବାକୁ ଭଲ ଲାଗେ?
ମତେ ଦେଖ କ୍ରିକେଟ ତ ମୁଁ ଖେଳେ ମତେ ହଉଚୁ କଣ ମାନେ ଫୁଟବଲ ଆଉ କବାଡି ବି ଖେଳେ କିନ୍ତୁ କ୍ରିକେଟ ଟା ମତେ ଟିକେ ଅଧିକ ଭଲ ଲାଗେ ଖେଳିବା ପାଇଁ ଆଉ।
ହେଲେ, ଫୁଟବଲ କେମିତି ଖେଳନ୍ତି ତମେ ଜାଣିଛ କି?
ହଁ ଫୁଟବଲ ଖେଳନ୍ତି ଗୋଟେ ବଲ୍ ଥିବ ତାକୁ ଗୋଡରେ ଭାଇ ଭାଇ ଭାଇ ଭାଇ ନେଇ ଗୋଟେ ଦୁଇଟା ଯିବ ପଏଣ୍ଟ ତା ଭିତରେ ପୁରେଇବା ପାଇଁ ହୁଏ, ତା ଭିତରେ ଯଦି ତମେ ପୁରୀଇଦେଲ ତାହେଲେ ତମ ଟିମ ର ଗୋଟେ ପଏଣ୍ଟ ଅଧିକ ହେଇଯିବ। ଆଉ ତମେ ଯଦି ନ ପୁରେଇ ପାରିଲ ଆଉ ଅଲଗା ଟିମ୍ ଯଦି ପୁରେଇ ଦେଲା ତାହେଲେ ତମର ଗୋଟେ ପଏଣ୍ ମାଇନାସ୍ ହେଇଯିବ ଆଉ ଏଇଭଳି ଖେଳ ହୁଏ ଆଉ। କିନ୍ତୁ ମୁଁ ସେଗୁଳା ବେଶ ଖେଳ ନାହିଁ ମୁଁ ଖାଲି କ୍ରିକେଟ ଟିକେ ଅଧିକ ଖେଳେ ଆଉ
ହେଲେ ଫୁଟବଲ ଖେଳ କଣ କେବଳ ଗୋଡ ତରା ହିଁ ଖେଳିବା କୁ ହୁଏ। ନା ଆମେ ହାତରେ ମଧ୍ୟ ଖେଳି ପାରିବା, ମୁଣ୍ଡରେ ଖେଳି ପାରିବା, ଏ ବିଷୟରେ ଉପରେ ଖେଳି ପାରିବା କି?
ହଁ ହଁ ଫୁଟ ନା ଫୁଟବଲ୍ ଟା କେବଳ ଗୋଡରେ ହିଁ ଖେଳାଯାଏ। ତମେ ଯୋଉଟା କହୁଛ ମୁଣ୍ଡରେ ହାତରେ ଖେଳିବା- ସେଇଟା ଭଲିବଲ୍ ହେଇଥାଏ। ସେଟା ମତେ ଏତେଖେଳିବା ପାଇଁ ଭଲ ଲାଗେନି, କି ଖେଳି ବି ଆସେନି, କିନ୍ତୁ ମୁଁ ଫୁଟବଲ ଟା ଟିକେ ଖେଳି ଜାଣି ଆଉ।
ହଁ ହେଲେ ତମେ ବାଡି ମଧ୍ୟ ଖେଳ
ହଁ ହଁ କବାଡ଼ି ବି ଖେଳେ।
ହୋକି କେମିତି କଣ ଖେଳନ୍ତି କି?
କବାଡି କଣ ଦୁଇଟା ପରସ୍ପର ସାମ୍ନା ସାମ୍ନ ହେଇକି ଟିମ୍ ଦୁଇଟା ଠିଆଇଯିବେ ତମେ ଯିବ ତାଙ୍କୁ କବାଡି କବାଡି କହି ତାଙ୍କୁ ଯଦି ଧରି ତାଙ୍କ ଦେହରେ ହାତ ମାରି ତମେ ଯଦି ତମ ଘର ପାଖକୁ ପଳେଇ ଆସିଛ, ତାହେଲେ ତମେ ସେଇଟା ଜିତି ଯାଉଛ। ମାନେ ସେ- ପିଲାଟି ତମେ ମାନେ କଣ ତାକୁ ଆଉଟ କରିଦଉଛ। ଆଉ ଯଦି ତମେ- ନ ଆସି ପାରୁଛ ସେମାନେ ତମକୁ ଧରି ନଉଛନ୍ତି। ତାହେଲେ ତମେ ସେ ଗେମ ରୁ ଆଉଟ ହେଇଯଛ। ଯାହା କି ତମେ ହାରିଯଉଛ। ଏଇ ଟାଇପ ର କିଛି ଖେଳ ରହିଥାଏ ଆଉ। ତମକୁ କଣ ଖେଳିବା ପାଇଁ ଭଲ ଲାଗେ?
ହେ ମୁଁ ଗାଉଁ ମଦ ସନ୍ଧାରେ ହେଲେ ତମେ କେବେ ହାଡି ଚଟୁ ଖେଳିଛ
ଆଣିଛି କି ସେଟା କଣ?
ଆରେ ଏପରିରେ ଦୁଇଟା ଏଇଟା ମଧ୍ୟରେ ଏକ ଅ ଗୋଲାକାର ବସ୍ତୁ ଯୋଉ ବଲ ହୋଇଥାଏ ତାହାକୁ ରଖିବାକୁ ପଡିଥାଏ। ହ୍ୟାଲୋ
ତାପରେ!
ତାପରେ ତାକୁ ଆମେ ଏକ ଛୋଟିଆ ଗୋଟେ ହାତ ସାଇଜ ର- ଅ ବାଡ଼ି ଦ୍ଵାରା- ଅ ତାହାକୁ ଉପରକୁ ଟେକି ବାଡ଼େଇବାକୁ ପଡିଥାଏ। ଏବଂ ତାହା ଯେତେ ଦୂର ପର୍ଯ୍ୟନ୍ତ ଯାଏ- ସେଇଠୁ ଆଉ ଆଉ ତମର ଯୋଉ ଇଟା ଦୁଇ- ଅ ସେମରେ ଅ ବ୍ୟବଧାନ କ ତମେ ଫାଷ୍ଟ କହିବ ଯଦି ସେଇ ବ୍ୟବଧାନ ତାଙ୍କୁ ତାଙ୍କୁ ଯଦି ଠିକ ଲାଗିଲା ସେ ତାହେଲେ ବଲ କୁ- ଯଦିଲ ଆସି ତ ହାଣ୍ଡିରେ ଲାଗିଲା ତାହେଲେ ତମେ ଆଉଟହେଇଯିବ। ଯଦି ନ ଲାଗିଲା ପୁଣି ଆଉଥରେ- ହବ ଏହା ମଧ୍ୟରେ ଆଉ ଗୋଟେ ଅଛି ଯଦି ତମ ବଲ୍ ଯେତେବେଳେ ଆକାଶ ମାର୍ଗରେ ଥାଏ। ଯଦି କେଉଁ ବ୍ୟକ୍ତି ତାହାକୁ ନିଜ ହାତରେ ଧରି ଦିଅନ୍ତି। ତାହେଲେ ତମେ ଆଉଟ ହେଇ ଯିବ। ଏଇ ଖେଳ ତମେ କେବେ ଆଗରୁିକ ନାଁ ଶୁଣିଥିଲ?
ନାଇଁ ଏଟା ତ ମୁଁ! ପ୍ରଥମ ଥର ପାଇଁ ତମ ପାଖରୁ ଶୁଣିଛି। ଭାରିବଢିଆ ଲାଗିଲା ଗେମ୍ ଟା ଶୁନିକି ଯଦି ଆମେ ଏଇଟା ଆମେ କେତେ ଗୋଟେ ଟ୍ରାଏ କରିବା କି?
ହଁ ହଁ ଏଇ ଗେମ୍ ତ ଆମେ ଖେଳିବା। ଆମ ଗାଁ ରେ ଏମ ଅନେକ ପ୍ରକାର ଗେମ୍ ଥାଏ। ହେଲେ ତମେ ପିଲାଦିନେ କେବେ ନଟୁ ମଧ୍ୟ ଖେଳିଛ କି?
ହଁ ନଟୁ ମୁଁ ତ ଘୁଡେଇ ଆସେନି। କିନ୍ତୁ ମୁଁ ଦେଖିଛି ମୋ ସାଙ୍ଗମାନେ ବହୁତ ଭଲସେ ଘୁରାନ୍ତି ମୁଁ ଦେଖିଛି ଆଉ ଖେଳିଛିିବି। କିନ୍ତୁ ମତେ ଏତେ ଭଲ କି ଆସେନି। ତମକୁ ଆସିକି ଏଟା ଖେଳିବା ପାଇଁ।
ହଁଁ ନଟୁ ଖେଳ ମୋରେ ନଟୁ ଖେଳ ରେ ତମେ ଯଦି ଆମ ଗାଁକୁ ଆସି ପଚାରିବ - ନଟୁ ପିଲାଦିନେ ତମର ନଟୁକଳରେ ଅତି କିଏ ନା ଥିଲା କହିଲ ତମେ- ଫାଷ୍ଟ ମୋ ନାଁଟା ଶୁଣିବାକୁ ପାଇବ।
ଆରେ ବାବରେ ତମେ ତାହେଲେ ଖେଳ ରେ ପୁରା ଭଲ କି ଜାଣିଛ ନାଇଁ।
ହଁ ହଁ ଆରେ ନଟୁ ଖେଳ ପାଇଁ ତ ଆମ ଗାଁରୁ ଅନ୍ୟ ଗାଁ ସହିତ ଏପରି ହୁଏ ଯେ- ଅନ୍ୟ ଗାଁ ଆମ ଗାଁ ପିଲାକୁ କମ୍ପିଟିସନ ପଡେ। ଏବଂ ଯିଏ ଜିତନ୍ତି ତାକୁ ପ୍ରାୟ ଦଶ ପାଞ୍ଚ ରୁ ସାତ ହଜାର ଟଙ୍କା ମଧ୍ୟ ପୁରସ୍କାର ମିଳେ।
ଆରେ ବାବାରେ ତମେ ତ ଏଇ ଖେଳରେ ବହୁତ ଭଲ ଖେଳୁଛ ତାହେଲେ ତମେ ତ ବହୁତ ପଇସା ଜିତି ଯାଇଥିବ ଏଇ ଖେଳ ଖେଳି ଖେଳି
ହଁ ହଁ ଏଇ ଖେଳ ଏଇ ଖେଳ କେବଳ ଗାଁ ଗାଁ ମଧ୍ୟ ଏହା ସହରୀ କିମ୍ବା ଏ ଏଇ ଖେଳକୁ ଏକ ଲୋକପ୍ରିୟ ର ମାନ୍ୟତା ଦିଆଯାଇନାହିଁ। ସେଥିପାଇଁ ଏବଂ ଏହା ଏହା କେବଳ ଗାଁ ଗାଁ ପିତା ମଙ୍କ ମଧ୍ୟରେ ଖେଳେ ତାଙ୍କର ଏହା କ
ହଁ ସେଇଟା ତ ମୁଁ ବି ଏ ଖେଳ ଏତିକି ମାନେ ବହୁତ ଛୋଟ ବେଳେ ଯାହା ଦେଖିଥିଲି ଆଉ ଏବେ ଖେଳ ଇଆଡେ ବି ହଉନାହିଁ ଇଆଡେ ଖାଲି ସେଇ କ୍ରିକେଟ ଫୁଟବଲ ଭଲିବଲ ଏ ଆଉ କବାଡି ଏଇ ସବୁ ଖେଳ ହିଁ ଚାଲିଛି ଆଉ ତମେ ଯୋଉୁ କହିଲୁ ତମ ଗାଁରେ ଏଇବୁ ପ୍ରକାର ଖେଳ ଚାଲିଛି ଶୁଣିଭାରି ଖୁସି ଲାଗିଲା ବହୁତ ଖଳିବା ପାଇଁ ଇଛା ହଉଚି କେବେ ଆ କହିହି ଖେଳିବୁ ଠିକ ଅଛି।
ହଁ ହଁ ଆସିଲେ ମୁଁ ତମକୁ ଏହା କେମିତି ଖେଳାଯାଏ ତାହା ବତେଇ ଦେଲି ତ ତାହାକୁ ମୁଁ ନିଜ କେମିତି ଖେଳୁଛି ତମେ ଯେତେ ଯେତେବେଳେ ଆଖିରେ ଦେଖିବ। ତାହେଲେ ତମକୁ ଆହୁରି ମଜା ଲାଗିବ ଏବଂ ଏପରି ଇଚଛା ଲାଗିବ ଯେ ତୁମେ ଖେଳ ପାଇଁ ହେଇଯିବ
ହଁ ତମେ ଯେହେତୁ ଏଇ ଖେଳ ଏତେ ଭଲ ଖେଳୁଛ। ଏତେ ସାର୍ ଏକ୍ସପର୍ଟ ଅଛ ତାଲେ ନିହାତି ମତେ ଦେଖବାକୁ ନିହାତି ମଜା ଲାଗିବ। ତମେ ଖେଳିବ ମତେ ଦେଖିବ ଆଉ ତମେ ମତେ ଶିଖି ବିି ଦବ ଠିକ ଅଛି।
ହଁ ହଁ ମୁଁ ତ ଶିଖେଇଦେବି। ବର୍ତ୍ତମାନ ତ ଯାହା ତ ଯୁଗ ହେଲାଣି ପିଲାମାନେ କେବଳ ଅନଲାଇନରେ ହିଁ ଗେମ୍ ଖେଳୁଛନ୍ତି। କେହି ମଧ୍ୟ ବାହାରକୁ ଆସି ସମସ୍ତଙ୍କ ସହିତ ଖେଳିବାକୁ ପସନ୍ଦ କରୁନାହାନ୍ତି। ତମର ସେଥିରେ ପିଲାମାନେ ମଧ୍ୟ ଏପରି କରନ୍ତି ନା ବାହାରେ ଖେଳ ବୁଲ କରନ୍ତି।
ହଁ ଆମର ବି ପିଲାମାନେ ସେମିତି ଅଛନ୍ତି ମୋ ସାଙ୍ଗମାନୋନ ତ ଯାଆନ୍ତି ମୋ ସାଙ୍ଗରେ ଦୌଡିବା ପାଇଁ ଯାଆନ୍ତି। ଖେଳିବା ପାଇଁ ବି ଯାଆନ୍ତି କିନ୍ତୁ ବାକି ସମୟ ପ୍ରାୟ ମୋବାଇଲ ହିଁ ଚଲଉଥାନ୍ତି।
ଆମର ତ ଏଠି ସାଙ୍ଗମାନେ ଯୋଉମାନେ ସବୁ ଆମେ ପିଲାଦିନେ ସବୁ ନ ଖେଳୁଥିଲୁ ଏବଂ ହାଣ୍ଡ ଜଣୁ ଖେଳୁଥିଲୁ ସେମାନେ ଆଉ ବର୍ତ୍ତମାନ ଆଉ ଏଇ ଖେଳ ଖେଳି ହବନି। ଅ ସେମାନେ ବର୍ତ୍ତମାନ ଏବେ ଅନଲାଇନରେ ଯୋଉ ସବୁ ଗେମ୍ ଆସି ଗଡା ହେଲାଣି ସେ ତାହା ଏବେ ସହଜ ଓ ହେଇଯାଇଛି ଘରେ ବସି ଆପଣ ଅନ୍ୟମାନଙ୍କ ସହ କଥା ହେଇ ଖେଳିପାରିବେ। ସେଥିପାଇଁ ପିଲାମାନେ ଆଉ କାହା ସହିତ ଭଲସେ ଗେମ୍ ମଧ୍ୟ ଖେଳୁନାହାନ୍ତି।
ହଁ ମୋର ବି ସାଙ୍ଗସାଥି ମାନେ ମୋର ବି ଭାଇ ମାନେ ସେମିତି ସବୁ ଖେଳୁଛନ୍ତି ମୋବାଇଲ ରେ ଅନଲାଇନ ଗେମ୍ ଖେଳୁଛନ୍ତି ଆଉ ଆମ ସାଙ୍ଗମାନେ ବି ମୋ ସାଙ୍ଗ ଯାଆନ୍ତି ଖେଳିବାକୁ ପଡିଆକୁ କିନ୍ତୁ ଏବେ ଯୋଉ ବର୍ଷା ହଉଛି ତିନି ଚାରି ଦିନ ହବ ଧରି ପଡିଆ ସବୁ ପୁରା କାଦ ହେଇଯାଇଛି ଯାହା ଫଳରେ ଆମେ ଯାଇପାରୁନୁ ନା ଦୌଡିବା ପାଇଁ ଯାଇପାରୁଛୁ ନା ଖେଳିବା ପାଇଁ ଯାଇପାରୁଛୁ। ଯାହା ଫଳରେ ଆମେ ମୋବାଇଲ ଧରି ରୁମ ରେ ବସି ସେଇ ସବୁ ପ୍ରକାର ଗେମ୍ ହିଁ ଖେଳୁଛୁ।
ହେଲେ ମୋର ମନେ ଅଛି ଆମେ ଯେତେବେଳେ ପିଲାଦିନେ ଛୋଟ ଛୋଟ ହେଇଥାଉ। ବର୍ଷା ହେବା ଦ୍ୱାରା ଯେଉଠି ସବୁ କାଦ ହେଇଯାଏନା ସେଠାରେ ଏକ ନଈ ନାଳର ପରିବା ପରେର ମଧ୍ୟ ଆମେ ଖେଳ ଖେଳୁଥିଲୁ ଏବଂ ଏକ ଗୋଟେ ଛୁଞ୍ଚି ରେ ଅ ବାନ୍ଧି ଆମେ ତାହା ଦୂରକୁ ଫୋପଡୁଥିଲୁ। କାହାର କେତେ ଦୂରକୁ ଯାଏ ସିଏ ଅଧିକ ଜିତୁଥାଏ।
ଓ ଏମିତି ପ୍ରକାର ବି ଗୋଟେ ଗେମ୍ ଅଛି କି କାଇହିଁ ମୁଁ ବି ଜାଣିନଥିଲି ତମ ପାଖରୁ ପ୍ରଥମ ଥର ପାଇଁ ଶୁଣୁଛି।
ହଁ ଆମର ଏଠି ସବୁ ପିଲାମାନେ ନୂଆ ନୂଆ ପ୍ରକାର ଗେମ୍ ଖେଳନ୍ତି। ଏବେ ଆଉ ବର୍ତ୍ତମାନ ଖେଳୁନାହାନ୍ତି ଯେତେବେଳେ ସେ ପିଲା ଥିଲେ ସେ ଟାଇମରେ ଅଧିକ ଆମେ ଖେଳୁଥିଲୁ। ଆମର ଏବେ ଖରା ଦିନ ଆସିଗଲା ନା ଅନ୍ୟ ପ୍ରକାର ଖେଳ ବର୍ଷେ ଦିନ ଆସିଗଲେ, ଅନ୍ୟ ପ୍ରକାର ଖେଳ ଏବଂ ଶୀତ ଦିନ ଆସିଲେ, ତାର ଗୋଟେ ଅନ୍ୟ ପ୍ରକାର ଖେଳ।
ଆଚ୍ଛା, ତମ ଗାଁରେ ତାହେଲେ ବହୁତ ପ୍ରକାରର ଖେଳ ଅଛି ନାଇଁ, ମତେ ତ ଏତେ ସବୁ ବାବଦରେ ଜଣା ନାହିଁ। ମତେ ଏଇ ଦୁଇ ଚାରିଟା ଖେଳ ହିଁ ଆସେ ଯେମିତି କି କ୍ରିକେଟ୍, ଫୁଟବଲ, କବାଡି, ଏଇ ଭଲିବଲ୍ ଏଇ ଟାଇପ୍ ର କିଛି ପ୍ରସିଦ୍ଧ ଖେଳ ହିଁ, ମତେ ଆସେ। ତମକୁ ତମ ଗାଁରେ ତ ବହୁତ ପ୍ରକାରର ଖେଳ ଅଛି। ମତ୍ ଯାହା ଲାଗୁଛି, ତମେ ମତେ କେବେ ଗୋଟେ ଶିଖ୍ କିଏ ଦବ? ଆମେ ସାଙ୍ଗ ହେଇ ଖେଳିବୁ ଠିକ୍ ଅଛି।
ଏହା ତ ଖେଳିବା ଦରକାର। ମତେ ତ କେହି ସାଙ୍ଗ ମିଳୁନଥିଲେ। ମୁଁ ତମକୁ ଶିଖେଇ ଦେବି। ଆମେ ମିଶିକି ଛେଇତା
ହଁ ହଁ ହଁ, ନିହାତି ମତେ ବି ଏସବୁ କଥା ଶୁଣି ତମେ ସବୁ ପ୍ରକାର ଖେଳ ଶୁଣି ମତେ ବି ଭାରି ଇଚ୍ଛା ହଉଛି ଖେଳିବା ପାଇଁ? ତମେ ମତେ ସିକ୍ କିଏ ଦବ? ଆମେ ସାଙ୍ଗ ହୋଇ ଖେଳିବା।
ହେଲେ, ତୁମର ଯୋଉ ଭାଇ ଏକ କ-କ ଭଲିବଲ୍ ଖେଳୁଥିଲେ? ସେ ଏବେ ଭଲିବଲ ଖେଳୁଛନ୍ତି ନା ଖେଳୁନାହାଁନ୍ତି?
ହଁ, ସିଏ ଏବେ ଭଲିବଲ୍ ଖେଳି ଖେଳି ବହୁତ ଉପର ଲେବୁଲକୁୁ ପଳେଇିଲାଣି। ସିଏ ଏବେ କଣ ମାନେ-ଏଁ ଅ ଭାରତର ଏବେ ଦୁଇ ନମ୍ବର ପ୍ଲେୟାର ହେଇଗଲାଣି ସିଏ। ସିଏ ବହୁତ ଭଲ ଉପର ଉପର ଯାଇ, ବହୁତ ଭଲ ଖେ ଖେଳୁଛି ଏବେ ସେ।
ହଁ, ହଁ, ମୁଁ ମଧ୍ୟ ଦୂରଦର୍ଶନରେ ଦେଖିଥିଲି। ଅ ତୁମର ଭା ଏବଂ ସମାଜ ପେପରରେ ଖବର ଆସିଥିଲା। ଆଉ, ସେ-ଏ ଶ୍ୟାମ ଭାଇ ଆ ବହୁତ ବଢିଆ ଭଲିବଲ୍ ଖେଳି ଭାରତର-ଅ ନାମ ଓ ସୁନାମ ଅର୍ଜନ କରିଛନ୍ତି। ହେଲେ କେତେ ଲୋକଙ୍କର ଭଲ ପାଇବା ମଧ୍ୟ ତାଙ୍କୁ ମିଳିଛି। କଣ ଏବେ ସେ ଲାଇଫ୍ ରେ ବ, ସେ ତାଙ୍କ ଜୀବନରେ ବହୁତ ଖୁସିରେ ଅଛନ୍ତି ତ!
ହଁ, ସିଏ ତା ଲାଇଫ୍ ରେ ବହୁତ ଖୁସି ରେ ଅଛି। ତା ଜୀବନ ଲେ ବହୁତ ଖୁସିରେ ଅଛି। ତାକୁ ପ୍ରଥମ ଥର ପାଇଁ ଯେତ୍ ଏବେ ଦେଖିଲେ, ଆମେ ଦୂରଦର୍ଶନରେ ଆମ ଗାଁ ଲୋକ ଆମ ଘର ଲୋକ ମ ବାପା ମାଁ ବହୁତ ଖୁସି ହେଲେ। ତାକୁ ଦୂରଦର୍ଶନ ଦେଖି ପୁରା ଲାଗିଲା ଯେମିତି ସେ ଗୁଟେ, ବହୁତ ବଡ ଲୋଗ। ଆଉ ଖେଳ ଦେଖିଲେ। ସବୁ ଗାଁ ଲୋକ ବି ଭାରି ଖୁସି ହେଲେ।
ହେଲେ ଏମିତି ଆମକୁ ମଧ୍ୟ କିଛି କାର୍ଯ୍ୟ କରିବାର ଅଛି ଯାହା ଦ୍ଵାରା, ଆମର ନାଁ ମଧ୍ୟ ପ୍ରସିଦ୍ଧ ହେବ। ଏବଂ ଆମକୁ ମଧ୍ୟ ଦୂରଦର୍ଶନରେ ଲୋକ ଦେଖି ଖୁସି ହେବେ ଏବଂ ଗର୍ବରେ ଛାତି ପିଟି କହିବେ ଯେ, ଏଇ ଛୁଆଟି ହେଲା ଆମ ଗାଁର। କି ଏଇ ଛୁଆଟି ହେଲା ମୋର। କି ଏଇ ଛୁଆଟି ହେଲା ଆମ ଗାଁ ସମ୍ପର୍କୀୟର, ଏମିତି କରିବା କିଛି ଆମକୁ ବି ମଧ୍ୟ ଦରକାର।
ହଁ, ସେଇ ଚେଷ୍ଟା ଚଲେଇବା ପାଇଁ, ସେଇ ସେମିତି କରିବା ପାଇଁ ହିଁ, ଚେଷ୍ଟା ଚାଲିଚି, ଯାହା ଫଳରେ ଆମେ ଏତେ ବ-ବାଟକୁ ଆସିକି ଏତେ ଦୂର ଦୂର ଆସି ଆମେ ପାଠ ସାଠ ପଢୁଛେ। ଯାହା ଫଳରେ ଆମେ ସ ସେମିତି କିଛି ଗୋଟେ ହେଇପାରିବୁ ପାଠ ସାଠ ପଢିକି। ଯାହାଫଳରେ, ଆମେ ବି ଆମ ଗାଁ ର ନାଁକୁ ଉଚ୍ଚକୁ ନେଇପାରିବୁ।
ହେଲେ ପାଠ ତ ସମସ୍ତେ ପଢୁଛନ୍ତି! ହେଲେ ପାଠ ମଧ୍ୟରୁ ଯାହାର କିଛି ଯଦି କିଛି-ଇ-ଇ ଆଉ କଣ କିଛି କଳା ଥାଏ! ତାହାକୁ ମଧ୍ୟ ଆମେ ନିଜ ସହିତ ଆଗକୁ ବଢେଇବା ଦରକାର। ଯଦି, ସେଥିରେ ମଧ୍ୟ କିଛି କାର୍ଯ୍ୟ ହୋଇଯାଏ।
ହଁ ହଁ, ସେଟା ନିହା ନିଶ୍ଚିତ ଭାବରେ ଠିକ୍ କଥା। ତମ ଭିତରେ ସେମିତି କିଛି କଳା ଅଛି କି? ହ୍ୟାଲୋ!
ହଁ।
ହ୍ୟାଲୋ!
ହ୍ୟାଲୋ!
ହଁ, ମୁଁ କହି ହଁ, ସେଇଟା ତ ଠିକ୍ କଥା। ମାନେ କଳା ଯାହାର ରହିଥିବ, ତାକୁ ଉପରକୁ ନବା ଆବଶ୍ୟକ। ତମ ଭିତରେ ସେମିତି କିଛି କଳା ଅଛି।
ମୁଁ ତ, ଇମିତି କରେ। ମୋ ପାଖେ, ମୁଁ ମାତ୍ରାରେ କହୁ ରୋଷେଇର କଳା ଅଛି, ଚାହୁଁଚିକି ସୁପ୍ରସିଦ୍ଧ ସେଥିପାଇଁ
ତମକୁ ରୋଷେଇ ଭଲ କରିଆସେ?
ହଁ ମତେ ତ ବହୁତ ବଢିଆ ରୋଷେଇ କରି ଆସେ। ଆରେ ମତେ ତ ବହୁତ ବଢିଆ ରୋଷେଇ କରିଆ ଆସେ ତୁମକୁ ମଧ୍ୟ ରୋଷେଇ ଆସେ କି?
ମତେ ତ ଏତେ ରୋଷେଇ ଭଲ କି ଆସେନି। କିନ୍ତୁ ମୁଁ କିଛି କିଛି ଟା ବନେଇଦିଏ। ଯେମିତି କି ଆଳୁ ଭଜା, ରୁଟି ଏଇ ସବୁ ସାମାନ୍ୟ ଆଇଟମ ଗୁଡାକୁ ମୁଁ ବନେଇ ଦିଏ। ତମକୁ କଣ ଭଲ ଭଲ ରୋଷେଇ କରି ଆସେ?
ରୋଷେଇ କ୍ଲାସ୍ କରୁଚି। ଏ କୋର୍ସ୍ ନେଇଚି। ମୁଁ ଏକ ମାଷ୍ଟର ସେଫ ହେବି ବୋଲି ମୋର ମଧ୍ୟ ଆଶା ରହିଚି।
ଆଚ୍ଛା ତମର ତାହେଲେ ମାଷ୍ଟର ସେଫ୍ ହବାର ବହୁତ ଇଛା ଅଛି ନାଇଁ?
ହଁ ମୋର ମାଷ୍ଟର ସେଫ୍ ଇଚ୍ଛାର ଅ ହେବାର ଇଚ୍ଛା ଅଛି। ମୋ ଭାବୁଚି ମୁଁ ମୋର ଏଇ ଇଚ୍ଛା କୁ ପୂରଣ କରିବି।
ଓଃ ତମର ଯଦି ଏତେ ସୁନ୍ଦର କଳା ଟି ଅଛି। ତମେ ଯଦି ଭଲ ରୋଷେଇ କରୁଚ। ତାହେଲେ ତମେ ଏଥିରେ ନିହାତି ମାଷ୍ଟର ସେଫ୍ ହବାର ଯୋଉ ଇଚ୍ଛା ଅଛି ତମେ ଏଥିରେ ନିହାତି ସମ୍ପୂର୍ଣ୍ଣ ହବ।
ହଁ ହଁ ଆରେ ତମେ ଏପରି ମୋର ଭାବନାର ଆଉ ଚିନ୍ତାର ଅ ସମ୍ମାନ କରିଥିବାରୁ ମୁଁ ତୁମ ପାଖରେ ଚିର ଉପକୃତ। ହେଲେ ବନ୍ଧୁ ଆଉ କଣ କରିବା କେତେ ଦିନ ହେଲା ତ ଆଉ ଅନ୍ୟ ସହିତ ମାନଙ୍କ କଥା ହେଇନି। ମୁଁ ଅନ୍ୟ ଜଣଙ୍କ ସହିତ କଥା ହଉଚି। ଆମେ ପରେ କେବେ କଥା ହବା ରହୁଚି?
ହଁ ହଁ ଠିକ୍ ଅଛି। ଆମର ଏବେ ପଢାପଢି କରିବାର ଅଛି। ଆମେ ବି ଟିକେ ପଢାପଢି କରିବୁ। ହଉ ତାହେଲେ ଆମ ପରେ କଥ ଥା ହେଇଯିବୁ ଠିକ୍ ଅଛି?
ହଁ ହଁ ଧନ୍ୟବାଦ।
ହଁ ଧନ୍ୟବାଦ।
ଆଛା